ହ୍ୟାଲୋ? ଜୟ ଶ୍ରୀ ଜଗନ୍ନାଥ! ଜୟ ଶ୍ରୀ ଜଗନ୍ନାଥ, କଣ କରୁଛନ୍ତି?
ଏଇ ଖାଇବା ସରିଲା ଏବେ ଶୋଇବାକୁ ଯାଉଛୁ ଆଉ! ଆଉ ଆପଣ?
ଶୀଘ୍ର ତୁମର ଖାଇସାରିଲଣି, ଆମର ଖାଇବା ଷ୍ଟାର୍ଟ ହେଇନି!
ମୁଁ ମାନେ ବାହାରେ ରହୁଛି ନା ଜବ କରୁଛି! ବାହାରେ କେନ୍ଦ୍ରାପଡାରେ ରହୁଛୁ ଆଜ୍ଞା ବୁଝିପାରି ଲେ
ହଁ, କଣ ଫ୍ୟାମିଲି ନେଇକି ରହୁଛ ଆ? ନା ଏକା ରହୁଛ?
ନାଇଁ ଏକା ଏକା!
ଓହୋ! ନିଜେ ରୋଷେଇ କରିକି ଖାଉଛ? ନିଜେ ରୋଷେଇ କରିକି ଖାଉଛ?
ନାଇଁ ନାଇଁ ନାଇଁ ଖାଇବା ଆସେ ଜଣେ ମାନେ ବନେଇକି ଦିଅନ୍ତି! ମ୍ୟାଡାମ ଜଣେ ବନେଇକି ଦିଅନ୍ତି ପଠାନ୍ତି ମାନେ ମୋ ପାଖରେ ଯୋଉ ଷ୍ଟାଫ ଅଛନ୍ତି ନା ତାଙ୍କ ଘରେ ମୁଁ ଟିକେ ବାହାରେ ଖାଏନି ଆମିଷ ଫାମିଷ ଖାଏନି! ହୋଟେଲ ଫୋଟେଲ ରେ ଖାଏନି କାରଣ ମୁଁ ଟିକେ ଭଲ ଲାଗେନି ତ ସେଥିପାଇଁ ତାଙ୍କ ଘରୁ ସେ ରୋଷେଇ କରିକି ଆଣିକି ଦିଅନ୍ତି।
ଓଁ ହଁ
ଆଜ୍ଞା ଆଉ ଆପଣ ଖାଇ ସାରିଲେଣି?
ନା ଆମର ଖାଇବା ହେଇନି ଆମର ବାପା ଟିକେ ଲେଟ ରେ ଆସନ୍ତି। ଘରକୁ ଦୋକାନ ବନ୍ଦ କରିକି ଭାଇ ବି ଟିକେ ଲେଟ ରେ ଆସନ୍ତି
ଆଜ୍ଞା।
ଆମର ଖାଇବା ଷ୍ଟାର୍ଟ ହେଉକା ଦଶଟା ସାଢ଼େ ଦଶଟା ହେଇଯାଏ।
ଆଚ୍ଛା।
ହୁଁ।
ଆଉ ଆଜି କଣ ରୋଷେଇ କଣ କରିଚନ୍ତି?
ଆଜି ମୋ ସାନ ଜା ଙ୍କ ତାଙ୍କ ବାପ ଘରୁ ଆସିଥିଲେ ତାଙ୍କ ମା ତାଙ୍କ ଭଉଣୀ ସବୁ ଆସିଥିଲେ ଏଇ ସଞ୍ଜବେଳେ ଏବେ ଗଲେ।
ଆଜ୍ଞା।
ଚିକେନ୍ କରିଥିନୁ, ମାଛ, ଛତୁ ସି କରିଥିଲୁ ଆଉ ସାଲଡ କରିଥିନୁ ବୁ ଟ ଆଳୁ ତରକାରୀ କରିଥିନୁ ଆଉ। ଆମର ଅଧା ସାଧା ଅଧା ଆମିଷ, ଆମର ବାପା ଭା ଭାଇ ମୋ ବଡ ଜା ଏମାନେ ପୁରା ମାନେ ଆଇଁଷ ଛାଡି ଦେଇଚନ୍ତି। ଟୋଟାଲ୍ ସବୁଦିନ ପାଇଁ। ଟୋଟାଲ୍ ଖାଉନାହାନ୍ତି ଆଇଁଷ, ପୋଡାପୋଡି ବି ହଁ। ପୋଡାପୋଡି ବି ବାପା ଖାଆନ୍ତିନେଇଁ, ଆମର ଠାକୁରଙ୍କ ଦୀକ୍ଷା ବାପା ଟିକେ। ସେ ଖାଆନ୍ତି ନେଇଁ, ମାନେ ଆମ ଘରେ ଅଛନ୍ତି ମଙ୍ଗଳା ଠାକୁର।
ଆହା ବହୁତ୍ ବଢିଆ ବହୁତ୍ ବଢିଆ।
ପୂଜା କରନ୍ତି ବର୍ଷରେ ଥରେ ଆମର ବଡ ଆକାରରେ ପୂଜା ହୁଏ କଳସ ବୁଡା ହୁଏ। ଗାଁ ସାରା ଲୋକ ଆସିକି ଏଠି ଭୋଗ ରାଗ କରନ୍ତି। ବନ୍ଧୁବାନ୍ଧବ ସବୁ ଆସନ୍ତି, ଭୋଜି ଦିଆ ହୁଏ।
କୋଉଠି ଏଇଟା?
ଉଜୁଣି ରେ ହାଲୋ। ଏଟା ଉଜୁଣି ବାରପଡା ଉଜୁଣି।
ବରପଦା?
ନାଇଁ-ନାଇଁ ବାରପଡା।
ଏଇଟା କୁଆଡେ କହିଲେ, କୋଉ ଜିଲ୍ଲାରେ ଏଇଟା?
ଏଇଟା କେଉଁଝର ଜିଲ୍ଲାରେ।
ଆଚ୍ଛା-ଆଚ୍ଛା। ହଁ।
ଆମର ପୂଜା ବାପା ପୁରା ଛାଡ଼ି ଦେଇଚନ୍ତି ଆମର ଆଇଁଷ ପୋଡ଼ାପୁଡ଼ି ଛାଡ଼ି ଦେଇଚନ୍ତି।
ହ
ଆଉ ଭାଇ ବି ଛାଡି ଦେଇଚନ୍ତି ଦେଇ ବି ଛାଡି ଦେଇଚନ୍ତି। ହଁ ମୁଁ ଖାଏ ହିଁ। ମୁଁ ମୋ ସାନ ଜା ଆଉ ମୋ ଦିଅର ଇଏ ମୋ ପୁଅ ଝିଅ ଆମେ ଖାଉ ଆଉ।
ଏତେ ବି ନୁହେଁ।
ହଁ ମ ଟିକେ ଚାଖିଆ କଥା ଆଉ, ଟିକିଏ ଖାଇଲେ ଯାହା ବେଶୀ ଖାଇଲେ ବି ସେଇଆ।
ମାନେ ଏମ୍ତି ନାହିଁ ଯେ ସପ୍ତାହରେ ଫ୍ରି ବାରରେ ଆଇଁଷ ହବ, ବୁଧବାରେ କିମ୍ବା ଶୁକ୍ରୁବାରେ କି ଛୁ ଟି ବାରେ ସେମ୍ତି ନାହିଁ। ସପ୍ତାହରେ ଥରେ।
ଆଜ୍ଞା।
ଆମର ଆଇଁଷ ଛାଡି ଦେଇଚନ୍ତି ବୋଲି ଏତେ ବି ସବୁବେଳେ ଆଇଁଷ କରୁନା। ହଁ ସେଟା ତ ସତ କଥା, ଆଇଁଷ ଟା ତ ହିଁ ରାକ୍ଷାସ ଭୋଜନ। ସେ ଟିକେ ଖାଇଲେ ଯାହା ସବୁବେଳେ ଖାଇଲେ ସେଇଆ। ତାପରେ ଯାହା ହେଲେ ବି ସେଇ ଟିକେ ହଉ ପଛ ମାନେ ଟୋଟାଲି ଛାଡି ହଉନି।
ଆଜ୍ଞା।
ଆଉ ଜଣେ ଜଣେ ଅଛନ୍ତି ଫ୍ରି ବାରରେ ଆଇଁଷ ନହେଲେ ଭାତ ଖାଇବନି ଆମର ସେମିତି ନୁହେଁ।
ଏଇ ଆଜି ଟିକେ ଆଇଁଷ ଅଧିକ ହେଇଯାଇଛି ବୋଲି ଦେଖିକି ଆଜି ଖାଇତେ ଇଚ୍ଛା ହଉନି।
ଆଚଛା।
ହଁ ଆଉ ଭାଇ ତ କହୁଛନ୍ତି ସେ ପିଆଜ ରସୁଣ ବି ଛାଡିଦେବେ। ସେଦିନ ମୁଁ ରାଗୁଥିନି ମୁଁ କହିଲି ମୁଁ କହନି, ଜଣେ ପିଆଜ ରସୁଣ ଖାଇବନି ଅଲଗା ବନେଇବୁ। ଜଣେ ଆଇଁଷ ଖାଇବନି ଅଲଗା ବାନେଇବୁ। ଜଣେ ଆଇଁଷ ଖାଇବ, ଛୁଆ କହିବେ ମାଛ ହେନେ ଛୁଆ ଖାଇବେ କହିବେ ଆମେ ଚିକେନ ଖାଇମୁ। ଚିକେନ ହେଲେ ବୋଉ ଖାଇବେନି କହିବେ ମାଛ ଖାଇମୀ। ଅଣ୍ଡା ହେନେ ବୋଉ ଖାଇବେନି। ମଟନ ହେନେ ବୋ
ସମସ୍ତଙ୍କ ପାଇଁ ଅଲଗା ଅଲଗା ବନା ହବ ଆଉ।
ବନା ହେଲା ଆଉ ଗୋଟେ ଦିନ ପଳଉଛି ସେଥିରେ।
ସେଇ କଥା କହୁଥିବା ସମସ୍ତଙ୍କ ପାଇଁ ଅଲଗା ଅଲଗା ବନେଇବାକୁ ପଡିବ।
ହଁ ଜଏଣ୍ଟ ଫ୍ୟାମିଲି ଯାହା ହେଲେ ଏକାଠି ଅଛୁ ସମସ୍ତେ।
ଆଜ୍ଞା।
ଏକାଠି ଅଛନ୍ତି।
ଯାହେନେ ସମସ୍ତଙ୍କ କଥା ଛୁଆ ଦିନକୁ ଦିନ ବଡ ହେଲେ ବଡ ହେଲା ପରେ ଇଏ କହ ମୁଁ ଏଟା ଖାଇମି ସିଏ କହ ମୁଁ ସେ ଟା ଖାଇମି।
ତାଙ୍କର ଚାଲିଛି।
ଆଜ୍ଞା।
ଆଉ କଣ କରିବି ସମସ୍ତଙ୍କୁ ନେଇକି ତ ଚଳେଇିବାକୁ ପଡିବ ଆଉ। କଣ ଜବ କରିଛନ୍ତି ବାହାରେ?
ମୁଁ ଆପଣଙ୍କର ଯୋଉ ଅନଲାଇନ ରେ ମଗଉନାହାନ୍ତି ଫ୍ଲିପକାର୍ଡ।
ହଁ ହଁ
ହୁଁ ମୁଁ ସଇଥିରେ ଚାକିରି କରଛି। ମୋର ଘର ଆ ଆଜ୍ଞା, ମୋ ଘର ଆକ୍ଚୁଲି ହଉଛି ଭୁବନେସର। କିନ୍ତୁ ମୁଁ ଚାକିରି କରିଚି କେନ୍ଦ୍ରାପଡାରେ। ଆଉ ଏଇଠି ରହୁଛି ଘରକୁ ମାସକୁ ଦିଥର ଯାଏ। ଏଇ ଯେତେବେଳେ ପ୍ୟାଣ୍ଟ ସାର୍ଟ ପୁରା ଅସନା ମସନା ହେଇଯାଏ ଘରକୁ ନେଇଯାଏ। ଘରେ ଗଲେ ୱାସିଂ ମେସିନରେ ପକେଇଦଲୁ ସେ ତାର ସଫା ହେଇକି ବାହାରିଲା। ଘରେ ଗଲି ବାପା ମା ମୁଁ ଆଉ ଦୁଇ ଭଉଣୀ ଥିଲେ ସେମାନେ ବିବାହ କରିସାରିଛନ୍ତି। ମଝିଆଁ ଅଛି।
ଓହୋ ମାନେ ତୁମ ଉପରେ ଜଣେ ତୁମ ତଳେ ଜଣେ?
ଆଜ୍ଞା।
ଉୁଁ ହୁଁ
ହଉ ହଁ ଏମିତି କଥା ତାପରେ ମା ବାପା ତାଙ୍କର ଅଛନ୍ତି। ମୁଁ ତ ମୋ ଦୁଃଖରେ ରହିଲି ସେମାନେ ତାଙ୍କ ତ ଦୁଃଖରେ ରହିବେ। ମଝିରେ ମଝିରେ ସମୟ ହେଲୁ ଟିକେ ଯାଏ।
ସେଟା ତ ସତ ବାପା ମା ଗଲେ ରହିଲେ ପୁଅ ଲଲଗା ରହିଲେ। ଏଟା ଯାହାହାନେ ଘରେ ଥିବୁ ଡେଲି ଦେଖ ଆଖିକ ବାପା ମାଆଙ୍କୁ ବାହାରିକି ଯାଉଥିବୁ ସିଏ ଅଲଗା।
ଅଜ୍ଞ୍ୟା ସେଇଟା ତ କଥା। ଆଉ ଏବେ ତ ରେମାଳ ରେ ପହର ଦିନ ଥିଲା ଆମର କାର୍ଯ୍ୟ ଥିଲା ଆମର ଦେବ ସ୍ନାନ ପୂର୍ଣ୍ଣିମା ଥିଲା ତ ସେଠୀ ଅଚିତାନନ୍ଦ ଦାସଙ୍କର ଯୋଉ ଅଛନ୍ତି ଜଗନ୍ନାଥ ଅଛନ୍ତି। ଗୋଟେ ବର୍ଷ ଜ୍ୟଷ୍ଠ ପୁର୍ଣିମାକୁ ବିଶ୍ବାସ କରିବେନି ଦହି ପାଣି ବଣ୍ଟନ ହଉଥିଲା, ସକାଳ ଆ ସେଠାରୁ ଦହି ପାଣି ବାଣ୍ଟିବା ଆରମ୍ଭ କଲୁ ଯେ, ରାତି ଆଠଟା ହେଇଗଲା। ତାପରେ ଫୁଣି ରହିଲା କଣ ଆମେ ଖାଇବା ବ୍ୟବସ୍ଥା ବି କରିଥିଲୁ ଅନ୍ନ, ଡାଲି, ଖଟା, ପୋଟଳ ପୋତେ ପୋଟଳ ଆଉ ବେ-ବେସନ ତରକାରୀ ଆଜ୍ଞା।
ମୁଁ କହିଲି ଯୋଉ ଯୋଉ ସମାଜ ସେବୀରେ ଅଛନ୍ତି, ଆପଣ କୋଉ ସମାଜ ସେବୀରେ ଅ ଅଛନ୍ତି ନା ଏମିତି ହଁ।
ଏଠି ମାନେ ଆମର ଇଚ୍ଛା ହୁଏ ଯା-ଠାକୁରଙ୍କର କୌଣସି କାର୍ଯ୍ୟ ହବ ଯଦି, ତାହେଲେ ଆମ ଆମର ଗୋଟେ ଗ୍ରୁପରେ ଆମେ ଅଛୁ ଶହେ ପଚିଶି ଜଣ ମେମ୍ବର।
ହୁଁ।
ଠାକୁରଙ୍କର କାମ ହେଲା ଆରେ ଭାଇ ସମସ୍ତଙ୍କର କିଛି ଫଣ୍ଡିଙ୍ଗ ଦିଆଯାଉ।
ହଁ ହଁ।
ଯେତିକି ଆଦାୟ ହେଲା ହେଲା, ଯାହା ଅଧିକ ରହିଲା ମୋ ହାତରୁ ବାଜିଲା ଆଉ ଏମତି ଟାଇପ୍ ର।
ଆହୋ।
ମାନବ ସେବା ମାଧବ ସେବା ସହିତ ସମାନ ନା ଆଜ୍ଞା ସେଥିରେ।
ବୋହୁତ୍ ସମାଜ ସେବୀ ଏବେ ବାହାରି ନାହାନ୍ତି କି ସବୁ କେତେଜଣ ଆଠ ଜଣ ଦଶ ଜଣ ପନ୍ଦର ଜଣ କୋଡ଼ିଏ ଜଣ, ହେଇ ଗୋଟେ ଗଟେ ଗ୍ରୁପ୍ ବନାଉଛନ୍ତି। ଗ୍ରୁପ୍ ବନେଇକି ଯାଇକି କରୁଛନ୍ତି। ଏ ବ୍ଲଡ୍ ଫ୍ଲଡ୍ ଦଉଛନ୍ତି ବି, ଠାକୁରଙ୍କ ସ୍ଥାନ ଯାଇକି ଖରକା ଖରିକି ସଫାସଫି
ଆଜ୍ଞା। ଆମର ସମାଜ ସେବୀ ନୁହଁ। ଆମର ହଉଛି ଜଗନ୍ନାଥ, ମାନେ ଆମର ଚିନ୍ତାଧାରା ସବୁବେଳେ କଣ ଥାଏ? ନା ଠାକୁରଙ୍କ ଆମେ ତ ସବୁବେଳେ କାର୍ଯ୍ୟରତ ରହିଲୁ। ସବୁବେଳେ ସମୟ ତ ଦେଇପାରୁନୁ କାହାକୁ, ତ ଭାବୁଛୁ ଯେ ଗୋଟିଏ ଦିନ ହେଲେ ବି ପ୍ରଭୁଙ୍କୁ ଯଦି ଦେଲୁ ସେଟା ଆମ ଦିନ ମାନେ ଜୀବନର ସବୁଠୁ ବୋହୁତୁ ଭଲ ଦିନ ବୋଲି ଆମେ ମାନିକି ଚାଲୁଛୁ। ସେ ସେଥିପାଇଁ ଗୋଟେ, ଗୋଟେ ଏଇନା ବାହୁ ହଉଛି ଆଗକୁ ବାହୁଡାରେ ରହିକି ପୁରୀ ରେ ଏଇନା ତିନି ଦିନ୍ ରହିବୁ। ବାହୁଡା ସୁନା ର ବେଶ ତ ନିଳାଦ୍ରି ବିଜେ ସାରିକି ଆସିବୁ, ତିନି ଦିନ୍। ସେଠି ବି ସେମିତି ଷାଠିଏ ଶହ -ଆଜ୍ଞା ଷାଠିଏ ସତୁରି ହଜାର ଲୋକ ଖାଇବା ପିଇବା ମାନେ ପ୍ରବଳ ଭିଡ ହୁଏ। ସକାଳୁ କାମ ଆରମ୍ଭ ହବ ଯେ ରାତି ବାରଟା ଯାଏ। ସାଢେ ଚାରିଟା ରାତିରୁ ଆରମ୍ଭ ହବ ରାତି ବାରଟା ଯାଏ। ଏମିତି ସବୁ କାର୍ଯ୍ୟ ଆଉ।
ପିଲା ଅଛ ସମସ୍ତେ କିଛି କିଛି ଆଦାୟ କରିକି ଦଉଥିବ?
ଆଜ୍ଞା, ଆଜ୍ଞା, ଆଜ୍ଞା।
ଲାଷ୍ଟରେ ଯାହା ଆଉ ଅବଶିଷ୍ଟ ହେଲା ସବୁ ଆପଣ ଦେଉଥିବେ ଆଉ?
ଆଜ୍ଞା ସେଇ ଭଳିଆ ଆଉ।
ଉଁ ହୁଁ। ଏ ଭଲ।
ଶାନ୍ତି ଲାଗେ ମାନେ
ଆଜ୍ଞ ଆଜ୍ଞା।
ମିତି କାମ ଭିତୁରୁ ଦିନେ ଦିନେ ଟାଇମ ବାହାର କରିକି ଯାଇଁକି ଏ କାମ କରିବା ବି ଭଲ।
ହଁ ହଁ ଆଉ ଶାନ୍ତି ଲାଗୁଚି ବିସ୍ୱାଶ କରିବେନି ବହୁତ।
ହୁଁ ନା ମୁଁ ବି ଯାଇଚି ଆଙ୍କ ସହିତ ଥରେ ଦି ଥର। ଏ ଯୋଉ ଘଟଙ୍ଗା ଯାଣିଥିବେ ତାରିଣୀ। କେଉଁଝର। ସେଇଠିକି ଯାଆନ୍ତି ପଣା ସଂକ୍ରାନ୍ତିରେ ପଣା ଦହି ଲେମ୍ବୁ ପାଣି ସବୁ ଗୋଳେଇକି ଦିଅନ୍ତି ତାପରେ ଏଇ ପାଖ ଆଖିଆ ଯୋଉ ମନ୍ଦିର ଯାଇଁକି ଖରକା ଖୁରୁକି ସଫାସୁଫି କରନ୍ତି। ଆଉ ତ ଟାଇମ୍ ବାହାର କରିକି ଯାଇପାରୁନୁ
ଯାହା ହୋଉ ଆପଣ ବି ସେତିକି କାର୍ଯ୍ୟ କରୁଚନ୍ତି ବହୁତ ଭଲ ଜିନିଷ।
ନା ଇଏ ତାଙ୍କର ସବୁବେଳେ ସେ କାମରେ ଯାଆ
ଭଲ ଭଲ। ହୋଉ ଏବେ ତ ସମୟ ସରିଗଲାଣି ତ ଆମେ ପୂର୍ଣ୍ଣଛେଦ ପରେ କଥା ହେଲା।
ଆଉ ହ।
ଆଜ୍ଞା ଜୟ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ।